ଓୱ
କଣ କରୁଛ?
ଏଇଠି ରୋଷେଇ ଚାଲିଥିଲା ଆଉ।
ଆଜି ରୋଷେଇ କଣ?
ଛତୁ ଶାଗ ଏସବୁ ଆଉ
ଜ
ଖାଇ ପି ସାରିଲଣି?
ହୁଁ ଆମର ତ ଏଇନା ଖାଇକି ଉଠିଲୁ। ଆଉ ତମର ବୋଧେ ରୋଷେଇ ସରିନି ଖାଇନ ଆଉ।
ଏଇ ପଖାଳଖିଆ ସରିଛି ଆଉ ପ୍ରୋଳ ପାଇଁ ଚାଲିଛି ରୋଷେଇ ଆଉ
ହଁ ଆମର ବି ପଖାଳ ଖିଆ ସରିଛି ଗରମ ବି ସରିଛି କିନ୍ତୁ ଯିଏ ଯାହା ଖାଇଲେ ଆମେ ତ ପଖାଳ ଗରମ ଯୋଗୁଁ ପଖାଳ ଖାଉଛ?
ହଁ। ପଖାଳ ଦିଟା ଖାଇଲେ ଶାନ୍ତି ଆଉ।
ହୁଁ ଆମର ଗରମ ହଉଚି ନା ପଖାଳ
ଦେହ ପା ଭଲ ଅଛି?
ହଁ ସବୁ ଭଲ ଆଉ ତମର?
ହଁ ମୋର ବି ସେମିତି ଆଉ।
ହଁ ହଁ
ପାଗକୁ ଦେଖିକି ଟିକେ ଗରମ ଟିକେ ଥଣ୍ଡା ଏମତି ଆଉ।
ହଁ।
କେବେ ଆସୁନ ଆମ ଆଡ଼େ ବୁଲି?
ଓ ଖରା ତ ହଉଛି ଇଚ୍ଛା ତ ଅଛି ବୁଲି ଯିବାରେ ବୁଲିବାକୁ ତ ମତେ ବହୁତ ଭଲ ଲାଗେ। କିନ୍ତୁ ଖରା ହଉଛି ବୋଲି ଆଉ ଯାଇ ହଉନି ତ ଟିକେ ଖରା କମୁ ଆଗକୁ ତ ବର୍ଷା ଦିନ ଅଛି। ବର୍ଷା ହେଲେ ଟିକେ କାଆଁଳିଆ ପାଗ ଦବ ଯିବା ବୁଲିକି ଟିକେ ଆସିବା ଆଉ।
ଆଜି କଣ ରୋଷେଇ?
ଆଜି ଆମର ହେଇଛି ଭାତ ଡାଲି ଶାଗ ଭଜା ଆଉ ଅଣ୍ଡା।
ହଁ ରବିବାରେ ବାରି ଅଛି ଆଉ।
ହଁ ମୁଁ ତ ଖାଉନି ଘରେ ଖାଇବେ ହେଇଛି ଆଉ ମୋର ଅଲଗା ଭଜା ଫଜା ହେଇଛି ଖାଇବା। ଆଉ ଆଗକୁ ତ ଆସୁଛି ଭାଲୁକାଣୀ ଓସା ତମ ଆଡେ କେମିତି କଣ ଭାଲୁକାଣି ଓସା କରାଯାଏ?
ଆମ ଆଡ଼େ ଆମ ଆଡ଼େ ତ ସାହି ପିଛା ଗୋଟେ ଗୋଟେ ମେଢ଼ ହୁଏ ସବୁ ସାହି ର ଝିଅ ମାନ ଏକାଠିକି ଅଲଗା ଅଲଗା ମେଳ
ହ
ଦଶଟା ଏଗାରଟା ସହି ଠାକୁର ଲଗାବନ୍ତି। ମୂର୍ତ୍ତି ତିଆରି ହୁଅନ୍ତି ମାଟିରେ ନିଜେ ନିଜେ ସବୁ ଛୁଆ ମିସ୍ତ୍ରୀ ଲଗେଇ ତିଆରି କରନ୍ତି। ଟେଣ୍ଟ ଫେଣ୍ଟ ହୁଏ କଣ ମାନେ ମାସ ସାରା ଗୋଟେ ଖୁସି ଆଉ। ଆଜି ନଡା ଆସିବ ଆଜି ମାଟି ଆସିବ ମାଟି ଚକଡା ହବ ମିସ୍ତ୍ରୀ ଆସିବେ ମୂ ମୂର୍ତି ଦରା ହବ କଲର ହବ ସେ ମୂର୍ତ୍ତି ପଛରେ ଦିନ ଯାଏ ତାପରେ ଟେଣ୍ଟ ଫେଣ୍ଟ ହୁଏ ଠାକୁର ପୂଜା ନଦୀ କିି ଗାଧେଇ ଯାଆନ୍ତି। ସକାଳୁ ସନ୍ଧ୍ୟାବେଳୁ ଦାଣ୍ଡରେ ପୂଜା ହୁଏ। ବନ୍ଦା ଯାଏ। ତାପରେ ଲାଷ୍ଟ ତ ପ୍ରଶେସନ ସେଦିନ ଗାଁ ରେ ପୁରା ବୁଲାଯିବ ଠାକୁରଙ୍କୁ ନେଇକି। ନଦୀରେ କିମ୍ବା ଗୋଟେ ନାଳ ଅଛି ଶଙ୍ଖ ସେଠି ପକାଯାଏ। ପୂଜା ପୂଜି ହୁଏ ଠାକୁଙ୍କୁ ମାଛ ମାରିକି ଆମ ଆଡେ ଦିଅନ୍ତି ତମ ଆଡେ ମାଛ ଦିଅନ୍ତି ନା ଠାକୁରଙ୍କୁ।
କାଇ ନାଇଁ ଆମ ଆଡେ ସେଟା ଦିଅନ୍ତିନି କିନ୍ତୁ ଝିଅ ପିଲାଙ୍କର ତ ସବୁଠୁ ବଢିଆ ଆଷା ହଉଛି ଭାଲୁକାଣିୀ ମାସ ଆଙ୍କ ପୁରା ମଜା କରିବେ ନାଳ କି ନଈ ଯାହାର ପୋଖରୀ ଯିଏ ଯୋଉଠି ଥାଆନ୍ତି ସବୁ ଯିବେ ଗୋଟେ ସପ୍ତାହକୁ ସପ୍ତାହ ଯୋଉ ରବିବାର ତ ପୂଜା ହୁଏ ଯୋଉ ଗୋଟେ ମଜା କରନ୍ତି ଆଉ ଯାଇକି ଗାଧେଇବେ ସେଠି ପୂଜା ହୁଏ ତାପରେ ଘରେ ଆସନ୍ତି ତାପରେ ଝିଅଙ୍କର ସେଇଟା ସବୁଠୁ ଗୋଟେ ବଢିଆ ଓଷା ଟେ। ମତେ ତ ବହୁତ ଭଲ ଲାଗେ ଆମ ଆଡେ ବି ସେମିତି ହୁଏ କିନ୍ତୁ ତମ ଆଡେ ଟିକେ ବେଶୀ ଭଲ ହଉଛି ଯେହେତୁ ବଡ଼ ଗାଁ ବହେ ମେଢ ହଉଛି ଆମର ଛୋଟ ଗାଁ ଅଳ୍ପ ମେଢ ହଉଛନ୍ତି ଆଉ।
ଆମ ଠାକୁରଙ୍କୁ ମା ଦିଆଯାଏ ତମ ଆଡେ ଦିଆଯାଏ?
ନା ଆମ ଆଡେ କାହିଁ ସେ ଦିଆଯାଏନି।
ଆମ ଆଡେ ଠାକୁର ପକେଇଲା ଦିନ ବିସର୍ଜନ ହେଇଯାଇଥାନ୍ତି ତଥାବି ଠାକୁର ପକେଇ ପକେଇଲା ନେଲା ବେଳେ ନାଳ ହଉ ନହେଲେ ନଦୀ ହଉ ଗୋଟେ ମାଛ ମାରିକି ଠାରଙ୍କୁ ପୂଜା ହବ ତାପରେ ଯାଇ ପକା ହବ। ନିୟମ ଅଛି ପୂର୍ବରୁ ଆଉ।
ତମ ଆଡେ ହଁ ଯେମିତି ଯାହା ଆଡେ ସମସ୍ତଙ୍କ ଆଡେ ଟିକେ ଅଲଗା ଅଲଗା। ପ୍ରକାରର ଟିକେ ପୂଜା ନିୟମ ଥାଏ। ତ ଆମ ଆଡେ ନାହିଁ ତମ ଆଡେ ତ ଯାହା ହଉ ଗୋଟେ ଅଛି ତାହେଲେ ଗୋଟେ ନିୟମ ଭଲ ବି ଯାହା ଆଡେ ଯେମତି ଅଛି କରିବା କଥା। ଆ କିନ୍ତୁ ବର୍ଷକୁ ଥରେ ଝିଅ ମାନେ ଅନେଇଥାନ୍ତି କେବେ ଭାଲୁକାଣୀ ଓସା ଆସିବ। ଭାରି ମଜା ଲାଗେ ତମର ଫୁଲ ତୋଳି ଯାଆନ୍ତି ନା ରାତିକିରୁ?
ହଁ ଆମର ପୁରା ଶନିବାରଠୁ ଶନିବାର ଚାରିଟା ବେଳୁ ଆମ୍ବ ତରଣୀ ସାହି ସାରା ଦିଆଯିବ। ତାପରେ ସନ୍ଧ୍ୟାବେଳୁ ଭୋଜିଭାତ ହବ କବାଡି ଖେଳ ହବ ରାତି ସାରା। ରାତି ତିନିରୁ ଉଠିକି ଅଲଗା ସାହି ଅଲଗା ସାହି ଛୁଆଙ୍କ ସାଙ୍ଗରେ ପୁରା କମ୍ପିଟିସନ ଉପରେ ଫୁଲ ତୋଳା କାହାର କେତେ ଫୁଲ ତୋଳା ହେଲା। ଆଉ ଗାଁ ସାରା ବୁଲିକି ପୁରା ଫୁଲ ତୋଳା ହବ ସକାଳୁ ମାଳ ହବ। ସେ ଦି ଦିନ ତ ଘରକୁ ଯାଇହୁଏନି ଆଉ ଯାହା ଖାଲି ଯିବ ଖାଇଦେଇକି ମୁଠେଇ ଆସିବ ପୁଣି ସାଙ୍ଗ ସେତି ଠାକୁରଙ୍କ କତିରେ ଏମତି ଆଉ।
ହଁ ଭାରି ମଜା ଲାଗେ ସେ ଯୋଉ ରାତିକିରୁ ଫୁଲ ତୋଳା ବାରିରେ କାହା ବାରିରେ ଏଁ ଜଣେ ଜଣେ ପାଟି ପାଟି ତ କରନ୍ତିନି ଯୋଉ ଫୁଲ ତୋଳି ପିଜୁଳି ଫିଜୁଳି ଯାହାର ହେଇଥାଏ ଛୁଆ ଧରିକି ପଳେଇ ଆସନ୍ତି ସେଇଟା ଗୋରେ ବଢିଆ ମଜା ଲାଗେ ପିଜୁଳି କାକୁଡି କମଳା ମାନେ ସେଇରା ଗୋଟେ ହ ବଢିଆ ମଜା ଲାଗେ ସେ ମାନେ ସେଇ ସମୟ ଟା କେମିତି ଆସିବ କୋଉଦିନ ସେଇଟା ଅନେଇକି ଆମେ ଖାଲି ବସିଥାଉ ହ ଗୋଟେ ବଢିଆ ମଜା ଲାଗେ ଆଉ।
ହମ ବହୁତ ଶୀଘ୍ର ବି ପଳାଏ ସେ ମାସ ଟା ଜଣା ବି ପଡେନି।
ହଁ ବା ପୁଣି ରବିବାର ଟା କୋଉ ଦିନ ହବ ଶନିବାର ରବିବାର ଖାଲି ଅନେଇଥିବୁ। କେମିତି ଆମେ ମଜା କରିବା।
ହଁ ପା କମଳା ହେଇନଥିବ ବାଡି ମାନଙ୍କରୁ କମଳା ଚାଣ ରାତିରେ ସେଗୁଡା ଖା ଘରେ ଗାଳି ଦେବେ। ଥଣ୍ଡା ଜର ହେଲେ ନଦୀ ଗାଧୁଆ କମଳା ଖିଆ ସବୁ ଜର ବାହାରେ। ଏନ୍ତିରେ ଆଉ।
ସବୁ ବର୍ଷ ଭାଲୁକାଣି ସରିଲା ପରେ ଛୁଆଙ୍କ ଦେହ ଖରାପ ହେବ ଯୋଉ ନଦୀ ଦି ନାଳ ପୋଖରିରେ ସବୁ ଗାଧାନ୍ତି। ତାପରେ ଯୋଉ ରାତି ସାରା ଯୋଉ ଖେଳ କମଳା ଖିଆ ସେ କାକୁଡି ଖିଆ ସବୁ ଯୋଉ ଇଏ ସେ ସବୁ ସବୁଥ ମୋରତ ସବୁ ପ୍ରତିବର୍ଷ ସ ଭାଲୁକାଣି ଓସା ସରିଲା ପରେ ମାନେ ମତେ ଟିକେ ଜୋରରେ ପୁରା ଜର ହବ।
ମତେଟା ନଦୀ ଗାଧୁଆ ବାହାର ପାଣି ଗାଧୁଆ ପଖାଳଖିଆ ତାପରେ
ତାପରେ ବର୍ଷା ଦିନ ବର୍ଷା ବର୍ଷା ଦିନ ବର୍ଷା ବି ଗୋଟେ ଗୋଟେ ଥର ହେଇଯାଏ ଦିନରେ ହଉ ସେଇ ବର୍ଷାରେ ବି ଓଦା ହେଇକି ମଜା କରୁ।
ହଁ। ନୂଆ ନୂଆ ଜାଗାକୁ ଗାଁ ରେ ଯେତେ ସବୁ ନୂଆ ନୂଆ ଜାଗା ଥିବ ଗାଧେଇବା ପାଇଁ ସବୁ ଏକ୍ସପେରିମେଣ୍ଟ ହବ।
ହଁ।
ହଉ ଚାଲ ଆଉ। ଏମତିରେ ଯାଏ ଭାରି ଆଉ ଝିଅଙ୍କର ଏଇଟା ଗୋଟେ ବଡ ପର୍ବ।
ହଁ ପା ଆଉ। ଆଉ କଣ ସବୁ କଣ ସବୁ ପିଠା ଶିଖିଛ ନୂଆ ନୂଆ ପିଠା ଦେଖି କହିଲ। ନୂଆ ହଉ କି ଯୋଉ କୋଉଟା ତମର ବେଶୀ ଭଲ କର।
ପିଠା ସେମିତିରେ ଇ ନାହିଁ ଘରେ ବୋଉ ସବୁ ଘରେ ମୁଁ କରେନି। ତଥାପି ସବୁଥିରୁ ଟିକେ ଟିକେ ଆସିଛି ଆଉ ସେ ମଣ୍ଡା ହଉ କାକେରା ହଉ। ଆଉ ତୋର ଓଡିଆ ଘର ଖାଦ୍ୟ ସବୁଥିରୁ ଟିକେ ଟିକେ ଆସିଛି ଆଉ ଏତେ ଭଲ ନ ଆସିଲେ ବି ଟିକେ ଟିକେ ହେଇଛି ଆଉ।
ଯାହା ହଉ ଶିଖିଛ ତ ବୋଉଙ୍କ ପାଖରୁ ମୋ ବୋଉ ତ କହୁଛ ସବୁ ପିଠା କରନ୍ତି ତମେ ବି ଶିଖିଛ ଭଲ କଥା। ଆଉ କାକରା ପିଠା ତ ଭଲ ମତେ ଭାରି ଭଲ ଲାଗେ ମଣ୍ଡା ବି ଭଲ ଲାଗେ କିନ୍ତୁ କାକରା ଟା ବେଶୀ ଭଲ ଲାଗେ।
ସୁଜି କାଗେରା ନୁହେ ଚାଉଳ କାଗେରା।
ଆ ଚାଉଳ କାକରେ ତ ବେଶୀ ଭଲ ଲାଗେ ଆହୁରି ସୁଜିଠୁ ବି।
ହଁ ସିଏ ଗୋଟେ ଅଲଗା ଟେଷ୍ଟ ତାର ଗୋଟେ ଅଲଗା ବାସ୍ନା।
ବାସ୍ନା ସେ ଯୋଉ ବେଶୀ ମାନେ ଆଜି ହେଇଥିବ କାଲି ସକାଳୁ ସକାଳୁ ଖାଇବୁ।
ହଁ ଚାଉଳ କାକରା ରାଶିପୁର। ତାର କମ୍ବିନେସନ ଗୋଟେ ଅଲଗା ମାନେ ଭଲ ଲାଗେ ଆଉ।
ଏବେ ଏବେ କାହିଁ ଲୋକମାନେ ଏତେ କରୁନାହାନ୍ତି କିନ୍ତୁ ଆଗରୁ ଡେଲି ଘରେ ଘରକା ପିଠା। ବେଶୀ। ବେଶୀ ଏଇ ଚାଉଳ କାକରା ଇଏ ସେ ଏଇଟା ଘର ଘର ଡେଲି ହଉଥିବ। ଏବେ ଲୋକ ତ ଖାଲି କିଣି ଆଣିବା ଖାଇବାର।
ନାଇ ଆମର ଚାଉଳ କାଖେରା ଟା ହୁଏ କୋଉଠି ଗଲ ଯୋଉ କୁମାର ପୂର୍ଣ୍ଣିମା ଓଷା।
ହଁ ହଁ।
ଅ କୁମାର ପୂର୍ଣ୍ଣିମା ଅସାରେ। ମାନେ ନିଶ୍ଚିନ୍ତ ଦରକାର ସେ ଚାଉଳ କକେରା ଟା ଆଉ ତୁଜି କାକେରା କରନ୍ତି କିନ୍ତୁ ଚାଉଳ କାକେରା ଆ ମେନ୍ ଦରକାର ଆଉ ଯୋଉ ଜନ୍ମାଷ୍ଟମୀ ରେ ଚାଉଳ କାକିରା ପୂଜା ହୁଏ। ଆମ ସେପଟେ ଏଇ ଦିଟା ଅନୁସାରେ ନିଶ୍ଚିନ୍ତ ଜାଉଳ କାଗରା ପୂଜା ହୁଏ।
ଓ ହୋ।
ଓ କରିଛ କେବେ ନା କରିନ।
ପିଠା
ହଁ ଚାଉଳ କାକେରା।
ଚା ମୁଁ ତ କରିନି ବୋଉ କରେ ମୁଁ ଖାଇଛି କିନ୍ତୁ ବୋଉ ଜେଜେମା ଏରିଆ ଆମ ଘରେ ଆଗରୁ ସବୁ ଏବେ ବି ହଉଛି କିନ୍ତୁ ବହୁତ୍ ଟେଷ୍ଟି କରିନି ଗଢି ଶିକିଛି କିନ୍ତୁ ଏଇ ଜନ୍ତି କି ଯୋଉଟା କରନ୍ତି ଏଇଟା ଆସ ମୁଁ ଗଢି ଦିଏ ମୋ ବୋଉ ଛାଣେ। ଏ ସେଇରା ଆମେ ଖାଉ ଆଉ ବଢିଆ ଟେଷ୍ଟି କିନ୍ତୁ। ତମେ ଯେହେତୁ କହିଲଣି ପୁଣି ଇଚ୍ଛାଟା ହେଲାଣି ଏବେ କ ଖାଇବା ପାଇଁ ଯାଉଚୁ ଆଜି ନହେଲେ ଚୁନା କୁ ବ କରିକି ଚୁନା ଆଜି କରିକି ରାତି ବେଳକୁ ନହେଲେ କରିବା ପିଠା ଆଉ।
ମନ ହେଇଚି ମାନେ କରିବା କଥା।
ମନ ହେଇଚି ମାନେ ସକାଳୁ ସଖାଳୁ ଏଇନା କରିକି ସଖାଳୁ ସଖାଳୁ ଖାଇବା ଚାଉଳ କାକେରା ଆଉ। ଉଁ ହୁଁ ପାଗ ବି ଏବେ ଟିକେ ବର୍ଷା ପ ପାଗ ଟିକେ ହଉଛି ଯେ ଏତେ ବି ଗରମ ହଉନି ଗରମ ହେଲେ ତ ଇଚ୍ଛା ହବନି ଖାଇବା ପାଇଁ ଯେହେତୁ ପାଗ ଏବେ ଟିକେ ଟିକେ ବର୍ଷା ହଉଛି ସବୁଦିନ ଟିକେ ଟିକେ ପାଗ ବି ଥଣ୍ଡା ଅଛି ସେ ପିଠା ଖାଇଲେ ବଢିଆ ଲାଗିବ ଆଉ
ହଁ ଭଲ ଲାଗିବ ଘରେ ତ ସବୁ ଜିନିଷ ମିଳିଯିବ ସେଇ ଗୁଡ ହଉ ଚାଉଳ ରାଶି
ହଁ ସେରା ତ ସବୁ ଆମର ତ ଅଁ ଗାଁ ଘର ନା ସବୁ ମିଳିବ କାରଣ ଗାଁରେ ସବୁ ଚାଷ ହଉଛି ଧାନ ତ ଚାଉଳ ଅଛି ରାଶୀ ଫାଶୀ ବି ଗାଁ ରେ ମିଳିଯିବ ସବୁ ଜିନିଷ ଗୁଡ ତ ଅଛି
କିଛି ନାହିଁ ଗାଁ ଯେମିତି ସୁନ୍ଦର ସେମିତି ସବୁ ଜିନିଷରେ ବି ତମେ ଗୋଟେ ଖୋଜିଲେ ତମକୁ ସାଙ୍ଗେ ସାଙ୍ଗେ ଭାଇ ଚାରା ଭଳିଆ ମିଳିଯିବ ଭଲ ଲାଗେ କିନ୍ତୁ ଗାଁ ଏଇଟା
ଗାଁ ପରିବେଶ ଅଲଗା ସହର ପରିବେଶ ଅଲଗା ଗାଁ ରେ ଯେମିତି ଗୋଟେ ଏକତା ଆମେ ଗୋଟେ ପଦାକୁ ବାହାରିଲେ ସବୁ ସାହି ପଡିଶା ଗୋଟେ ସାଙ୍ଗସାଥି ସମସ୍ତେ ଗୋଟେ ମିଳିମିଶି ଗୋଟେ ଏକତା ସହରରେ କଣ ସେ ସବୁ ଥାଏ କି ସହରରେ ସବୁ ଜି ସମସ୍ତେ ଅଲଗା ଅଲଗା ଚିହ୍ନା ଅଚିହ୍ନା ଲୋକ ଅଚିହ୍ନା ଲୋକ ସାଙ୍ଗରେ ସବୁ ଲୋକ ମିଶି ପାରନ୍ତିନି। ତ ସେମାନେ ଆଉ ଗାଁ ନାଖେ ସେଟା ହୁଏନି ମିଶନ୍ତି କିନ୍ତୁ ଗାଁ ପରିକା ହଁ ପରିବେଶ ସେଥିି ହେଇପାରିବନି ଗାଁ ର ପରିବେଶ ଅଲଗା
ଗାଁରେ ବିପଦ ପଡିବ ମାନେ ସମସ୍ତେ ଆସିକି ଠିଆବେ ସହରରେ କିନ୍ତୁ କେହି ନୁହଁ। ଯାହଲେ ଗାଁ ଗାଁ ନା
ଗାଁ ଟା ପୁରା ଭଲ ନା ଏକଥା ଥାଏ। ଗୋଟେ ଉ ବନ୍ଧୁ ବାନ୍ଧବ ପୂଜା ପର୍ବ ହେଲେ ସବୁ ଆସନ୍ତି। ବିପଦଟେ ପଡ଼ିଲେ ସମସ୍ତେ ଆସିକି ଠିଆ ହେଇ ପଡ଼ନ୍ତି କିନ୍ତୁ ସହରରେ ସେସବୁ ତ ନଥାଏ
ତରେ ଖାଲି
ମତେ ସେଇଥିପାଇଁ ଗାଁ ପରିବେଶ ବହୁତ ଭଲ ଲାଗେ ଆମ ଗାଁ ବି ବହୁତ ଭଲ। ଆଉ ପରିବେଶ ବି ବହୁତ ଭଲ ଅଛି ଗାଁ ଚାରିପଟ ବି ନଦୀ ନାଳ ପୋଖରୀ ଜଙ୍ଗଲ ପାହାଡ ସବୁ ବି ଅଛି ବିଲ। ଯୋଉଟା କି ପରିବେଶଟାକୁ ବହୁତ ସୁନ୍ଦର କରେ।
ପ୍ରାକୃତିକ ପରିବେଶ ଆଉ ପବନଠୁ ଆରମ୍ଭ କରି ଜଳବାୟୁ ସବୁ ସୁନ୍ଦର ଆଉ।
ହଁ ଆଉ ହଉ ତାହେଲେ ଏବର୍ଷ ଭାଲୁକାଣି ଓଷା ବେଳକୁ ଯିବା ବୁଲିକି ଆସିବା ଆଉ ସବୁ ଗାଁ ଆଉ।
ହଁ ଆମର ସେପଟେ ଭାଲୁକାଣୀ ଓଷା ଆ ଆମ ଆମ ଗାଁ ଆମ ପାଖରେ ଗୋଟେ ଗାଁ ଅଛି ତ ପୁରା ଆମ ବ୍ଲକରେ ପ୍ରସିଦ୍ଧ ବଢ଼ିଆ ହୁଏ। ତାଙ୍କ ପ୍ରସେସନ ତାଙ୍କ ଟେଣ୍ଟ ତାଙ୍କର ମୀନାବଜା ର ସବୁ କିଛି ବଢିଆ ବଢିଆ ଆଉ। ଆମ ଗାଁ ଅପେକ୍ଷା ତାଙ୍କର ଆଉ ଟିକେ ଅଧିକ ହୁଏ ଆଉ।
ହଁ ହଉ ହଉ ଯିବା ବୁଲି। ଆଉ ମୁଁ ତମେ ରେଷ୍ଟ ନିଅ ମୁଁ ପରେ କଥା ହବା ଆଉ।
ହଉ।